ହାଲୋ ହଁ। କଣ କରୁଚ?
ବସିଛି ଛାତରେ।
ଆଛା।
ହୁଁ।
ହଉ ଚାଲିଲ ଆମ ଆମ ଟପିକ ଉପରେକଥା ହେବା। ତ ଖାଇବାରେ କଣ? କଣଛି ତମକୁ?
ଖାଇବାରେ ହୁଁ। ହଁ କେବେ କେବେ ଘରେ ଘରେ ବୋଉର ଦେହ ଖରାପ ହେଲେ କି ଅଧିକ ମେନଲି ମାନେ ଅଧିକ ବୋଉର ଦେହ ଖରାପ ହେଲେ ମୁଁ ରୋଷେଇ କରେ ନହେଲେ ବୋଉ ସବୁବେଳେ କରେ।
ହଁ। ଆମେ ତ ବାକି ଝିଅ ପିଲା ତ ସେଥିଲାଗି। କେତେଟା ବି କରିବାକୁ ପଡେ? ବାକି ଆମେ ଏବେ ଏଇଠି ଅଛେ ବୋଲି ମାନେ ନିଜ ଘରେ ଅଛେ ବୋଲି କରୁନି। ମା ମାନେ ହିଁ କରିଦିଅନ୍ତି ଅଧିକାଂଶ। କାଂଶ।
ହଁ ଏବେ ଘରେ ନିଜ ଘର ଉ କୋଉଟା ନକଲେ ବି ମା ଅଛନ୍ତି କରିଦଉଛନ୍ତି ତ।
ଯେହେତୁ ଆମେ ପାଠ ପଢା ରହିଯାଉଛେ ତ ସେଥିଲାଗି କରିହଉନି ତ ଆମକୁ ସେତିକି କିଏ? ପ୍ରେସର ବି କରନ୍ତିନି।
ଘରେ ବାପା ମା ସବୁବେଳେ ଚାହେଁ ଝିଅ ପାଠ ପଢୁ ଘର କାମ ଆମେ କରିଦବୁ ତ ବୋଉ କରି ସବୁ କାମ ମତେ କେବେ କିଛି କରିବାକୁ ପଡେନି। କେବଳ ମୋର ଦେହ ଖରାପ ହେଲେ ହିଁ ମୁଁ କାମ କରେ। ନହେଲେ ବାକି ଟାଇ ମୁଁ ମୋର ପାଠ ପଢା ଉପରେ ହିଁ ଫୋକସ କରେ କେତେବେଳେ ବୋର ଦେହ କରା ବଳେ ହିଁ ମୁଁ ରୋଷେଇ କରେ। ବାକି ଏମତି ମେଗି ଗି ମାନେ ଯଦି ନୁଡୁ ଏବେ ଆଗ କଣ ନଥିଲେ ଏବେ ଏବେ ଟିକେ କରୁଛୁ ବାକି ଆମର ପୂଜା ପର୍ବ ହେଲେ। ଏମିତି ମାର୍ଗଶର ମାସ ଗୁରୁବାର ହେଲେ। ତ ସେଇ ଟାଇମ ରେ ଅଧିକ କାମ ନା ସବୁ ପିଠା, ପଣା ଭାତ, ଡାଲି ଭଜା ସେ ସବୁ ହୁଏ ନା ତ ସେ ଟାଇମ ରେ ଟିକେ ବହୁତ ହେଲ୍ପ କରେ। ତମର କେମିତି ଗୁରୁବାର କରା ହଉଛି? ଘରେ
ଆମର ବି ସେମ ସେଇ ପିଠାପଣା ଏଗୁରା ସବୁ କରାଯାଏ ବାକି ପିଠାରେ କିଛି ସାତ ପ୍ରକାର ଆମର କରାଯାଏ ବାକି ଆଉ ଗୁରୁବାର ଯେହେତୁ ତ କମ୍ପଲସରୀ ସେଥିରେ ରହିଛି ଶାଗ ଭଜା ଆଉ ଆମର ଆମ୍ବିଳ
ହୁଁ।
ଭାତ ଏତିକି ତ କମ୍ପଲସରି ଆଉ ବା କିି ଅଲଗା ଯ ଯାହା କରିପାରିବ ପନିର ହଉ କି ଛତୁ ହଉ ଯାହାବ ମିଶେଇ ପାରିବ କିଏ ବି
ହୁଁ ଆଉ ବାକି ଲକ୍ଷ୍ମୀଙ୍କ ପୂଜା ମାନେ ଗୁରୁବାର ପୂଜା ତମେ କେମିତି କର?
ଗୁରୁବାର ପୂଜା ତ ମୁଁ କରିନି କ ମାନେ ଆମେ ଏବେ ଯଦି ମାନେ ଝିଅ ଅଛୁ ତ ଏଇଠି ଆମେ କିଛି କରେନି ବାକି ଶାସୁ ଘରକୁ ଗଲା ପରେ ଯାହା ଦେଖଛି ଯାହା ଦେଖିଛି ମାନେ ଫାଷ୍ଟ ତ ଆମର ଅ ମହାପ୍ରଭୁଙ୍କୁ ବସନ୍ତି ସକାଳେ ଉଠିକିରି ଗାଧ ଦେଇକରି ମହାପ୍ରଭୁ ବସନ୍ତି। ତ ପିଠା ତ ଦି ଦିନ ଆଗରୁ କରିକିରି ମାନେ ଯିଏ ଯାହା ଘରକୁ ଦେବା କଥା ବାପା ଘରକୁ ଯାହାବ ଯାହା ବି ଯଏ ଦେବା କଥା ଦେଇ ଦିଅନ୍ତି। ବାକି ମହାପ୍ରଭୁ ଭାଇ ଯୋଉଦ ଚକୁଳି ହୁଏ ପୁଳି ହୁଏ ଆଉ ଆମର କାକରା, ଇଟିଲି ବାକି ଯାହାବ ମଣ୍ଡା ଏଗୁଡା ଯାହା ପିଠା ହୁଏ ମହାପୁରୁଙ୍କ ପାଇଁ ପୂଜା ଲାଗିବା ପାଇଁ ତ ସେଇଦିନ ହିଁ ସକାଳେ ତିଆରି କରନ୍ତି ମାନେ ଜଣେ ମହାପୁରୁ ବସନ୍ତି ଆଉ ଜଣେ କରିଦିଅନ୍ତି ପିଠାପଣା
ତମର ମାନେ ତମ ଘରେ ଯୋଉ ପୂଜା ହ ହୁଏ ମାନେ କେତେ ଜଣଙ୍କର ଅଛି ଅରୁଆ ଖିଆ କେତେ ଜଣଙ୍କର ଅଛି ଉଷୁନା ଖିଆ?
ହୁଁ ନାଇଁ ଆମର ଅରୁଆ ଅରୁଆ। ତ ହଁ ହୁଏ ମଣ୍ଡା ଟିଲ, ଚକୁଳି ଆଉ, କାକରା
ଆଉ ଅଟ ଗାଳି
ହଁ ଅଟୋ ଗାଡି ବି ହୁଏ।
ତମକୁ ସବୁଠୁ କୋଉ ପିଠା ଭଲ ଖାଇବା ପାଇଁ?
ମୁଁତେ କାକରା, ଚକୁଳି ଇଟିଲି ଖାଏ ମୁଁ ବ ପୁଡି ଟିକେ ବି ଖାଏ ଚିନିରେ ସେଟା ଯାହା ମାନେ କରନ୍ତି। ଯେମିତି ହୁଁ ଆ କି ମିଠାରେ ବି କିଛି ବନେଇଥାନ୍ତି ଲଡୁ ବୋଡୁ ଜିଲେବି ଏଗୁଡାକ କିଛି ବନେଇଥାନ୍ତି। ଆଉ ଭାତ ରେ ଭାତ, ଡାଲି ଆ ଆମ୍ବିଳ, ଡାଲି ତ ବନେଇଥାନ୍ତେ କେତେ ଜଣ ବନେଇନଥାନ୍ତି। ଆମ୍ବିଳ ଶାଗ ଭଜା ଆଉ ଆମର
କେତେ ଜଣ ଡାଲ୍ ଡାଲି କର ଲି ନ ହେଲେ ସେ ଡାଲ ଡାଲି ଡାଲମା ତକାରୀ ସେ ଗୋଟେ କରିଦିଅନ୍ତି।
ଯେହେତୁ ଆମର ଆଗରୁ ପରମ୍ପରା ଅଛି ଯେ ଆମର ଆମ୍ବିଳଟା। ତ ଆମ୍ବିଳ ହିଁ କରିବା ଦର୍ ପ୍ରାୟତଃ ଡାଲମା ଏଗୁଡାକ ଏଇଗୁଡାକ ଏବେ ସବୁ ଏଇ ଇଏରେ ଜେନେରେସନରେ କରୁଚନ୍ତି। କିନ୍ତୁ ଆମର ଆମ୍ବିଳଟା ହଉଚି ଆଗର ପରମ୍ପରା ଯେହେତୁ ହଁ।
ଆମ୍ବିଳ ମୂଳା ପକେଇକି ।
ହୁଁ ମୂଳା, ସାରୁ ଶିଆଳୁ ଏଗୁଡା ସବୁ ପଡେ ସେଇଥିରେ। ତ କଖାରୁ ଏଗୁଡା ସବୁ ପଡିଥାଏ। ଯେହେତୁ ସେଇଟା ହିଁ ମେନ୍। ଆଉ ବାକିି ଶାଗ ଭଜା ହୁଏ। ଆଉ ସାଲାଡ ବାକି ପନି ପନ୍ ଛତୁ ତ ହୁଏନି ଖ ମାନେ ମାନା ଯାଆ ଯେ ଛତୁ କୁଆଡେ ଆଇଁସ ବୋଲି। ସେମିତି ତ
ଏତେ ଏଇଠି ସବୁ ମହାଲକ୍ଷ୍ମୀ ଏତେ ମାନେ ଯେତିକି ଦରକାର ସେତିକି ଭାତ ଡାଲମା ଭ ଭାତ, ଡାଲମା, ଖଟା ମାନେ, ଆମ୍ବିଳ ଏସବୁରେ ମନ ଶାନ୍ତି। ଏଇ ଛତୁ ପନିର ଏ ସବୁ ଦେ ଦେଖାଣିଆ।
ନୂଅଁ ଏଗୁଡା ସବୁ ଯାହା କହି ଯଦି କଇବା ବାକି ଘରେ ହିଁ ଖାଇଦବ ବାକି ମହାପ୍ରଭୁଙ୍କ ପୂଜା କରିବା ଦରକାର ନାଇଁ। କଣ ପାଇଁ ନା ମହାପ୍ରଭୁଙ୍କ ଯାହା ନିୟମ ରହିଚି ପିଠାପଣା ସେତେ ପ୍ରକାର ହବ। ଆଉ ଆମର ଫୁଲ ଯାହା ପୂଜା ପାଇଁ ବାକି ସେତିକି ହବ। ଆଉ ବାକି ଭା
କଣ କଣ ଫୁଲ ପାଇଁ କଣ କଣ ସାମଗ୍ରୀ ତମର ସବୁ ଆଣୁଚ।
ଫୁଲ ତ ମେନ୍ ହଉଚି ଗେଣ୍ଡୁ ଫୁଲ ଯାହାକି ମାଆଙ୍କର। ଆ ବାକି ଆଉ କଣ ଫୁଲ ଜଣା ନାହିଁ ମତେ ହଁ। ଗୁଡେ ଗୁଡା ହଁ ଆଉ ବାକି କୌଣସି ଆମ୍ବଡାଳ ଏଗୁଡା କେତେ ଅ ଅଁଳା ହଁ ଏଗୁଡା ସବୁ ପକେଇଥାନ୍ତି। ରଖିଥାନ୍ତି ବେଲପତ୍ର ନାଇଁ ବେଲପତ୍ର ନାଇଁ ଆମର ବେଲପତ୍ର ନାଇଁ। ଆମର ଅଁଳା ପୂ ହୁଏ ଆମେ ମାନେ ନାରୀମାନେ ଯେତେବେଳେ ଗାଧିକିରି ମାନେ ମନ୍ଦିରକୁ ପୂଜା କରିବା ଯିବେ। ତମେ ଯିଏବି ମୁଣ୍ଡିଆ ମାରିବାକୁ ଜିନ୍। ଅ ଅଁଳାରେ ମୁଣ୍ଡ ଧୋଇବେ ।
ହୁଁ।
ମୁଣ୍ଡରେ ମାରିକିରି ବାକି ମନ୍ଦିର ଘରୁ ଯିବେ ନହେଲେ ଯାଇପାରିବେନି।
ହୁଁ ଆମର ଗୁରୁବାର ମାନେ ଫାଷ୍ଟ ମାନେ ଚାରିଟା ରାତିରୁ ଉଠିକି ଫାଷ୍ଟ ଯୋଉ ଫାଷ୍ଟ ଗୁରୁବାର ପଡିବ ସେଟା ଅଲକ୍ଷ୍ମୀ ପୂଜା କହୁଛନ୍ତି। ଲକ୍ଷ୍ମୀ ପୂଜା ନାଇଁ। ସେଇଥିରେ ଖାଲି ଘରଦ୍ୱାର ଲିପାପୋଛା ହବ।
ଫାଷ୍ଟ୍ ଗୁରୁବାରେ କେତେ କେତେ ଜାଗାରେ ମାନେ ଅଲଗା ଅଲଗା ଆ ଯେହେତୁ ଏବେକି ମାନେ ଋତୁ ମାନେ ମାନେ ଅ ଆମର ପର୍ବମାନେ ପଡେ ତ ଫାଷ୍ଟ୍ ଫାଷ୍ଟ୍ ର ଇଏରେ ବ ମାନନ୍ତିନି ଫାଷ୍ଟ୍ ଟା ସେକେଣ୍ଡ୍ ଯାହା ମାମ୍ ମାନନ୍ତି କେତେବେଳେ କେତେଳେ ପାଞ୍ଚଟା କେତେଟା କେତେଟା ପାଞ୍ଚଟା ବାରରେ ପଡିଚି କେତେବେଳେ କେତେବେଳେ ପାଞ୍ଚ ଯେବେ ଯେବେ ପାଞ୍ଚଟା ବାର ବାର ସେ ଦ୍ୱାରା ଫାଷ୍ଟ୍ ବାର ପଡେନି। ଆଉ ଯେବେ ଚାରିଟା ଚାରା ବାର ପଡେ ଏମିତି ବାଇଚାନ୍ସ୍ ଏମିତି ଗୋଟେ ଗୋଟେ ବାର ପଢେନି। ଯଦି ଯାଏଁ ପଢିଥାଏ। କେବେ କେବେ ତିନିଟା ହୁଏ ନହେଲେ ଚାରିଟା ହୁଏ।
ସବୁବେଳେ ଅଧି ମାନେ ଅଧିକ ଅ ଚାରିଟା ହିଁ ପଡେ ବାକି କେବେ କେବେ କୋଉ ନି ପାଞ୍ଚବର୍ଷରେ ଛଅ ବର୍ଷରେ ଏଇନ ଥରେ ପାଞ୍ଚଟା ପଡେ ବାକି ସବୁବେଳେ ଚାରିଟା ହିଁ ଗଡେ ବାକି ଫାଷ୍ଟ୍ ଯୋଉ ଉ-ଉ ଗୁରୁବାର ପଡେ ସେ ଗୁରୁବାରରେ କରନ୍ତିନି ଅ ଫାଷ୍ଟ୍ କୁହନ୍ତି ତ ସେଇଟା ଅଲକ୍ଷ୍ମୀ ପୂଜା କୁହନ୍ତି ସେ କେଣଲିି ଅଷ୍ଟମୀ ଯାର ଥିବ ଅଷ୍ଟମୀ ଯାଇନଥିଲେ ଗୁରୁବାର ପୂଜା ହୁଏନି।
ହୁଏନି ହଁ। ନା ଆମର ଅଷ୍ଟମୀ ନାହିଁ।
ହଁ ଆମ ଘରେ ଅଷ୍ଟମୀ ଅଛି ଯେହେତୁ ଆମର ଅଷ୍ଟମୀ ନଗଲା ଯାକ ଗୁରୁ ବାର ପୂଜା ହୁଏନି। ଆଉ ଗୁରୁବାର ପୂର୍ବରୁ ହିଁ ଅଷ୍ଟମୀ ପଡେ ଫାଷ୍ଟ୍ ଗୁରୁବାର ର ଗଲାପରେ ସେକେଣ୍ଡ୍ ଗୁରୁବାର ଅ ଫାଷ୍ଟ୍ ଗୁରୁବାର ଗଲା ପରେ ସେ ମଝିରେ ଅଷ୍ଟମୀ ପଡେ। ତାପରଠୁ ସେକେଣ୍ଡ୍ ଗୁରୁବାର କରନ୍ତି ବାକି ଅଷ୍ଟମୀରେ ଘରଦ୍ୱାର ଲିପାପଛା ହୁଏ କିନ୍ତୁ କିଛି ଝୁଟି ଦିଆ ହୁଏନି ସେକେଣ୍ଡ୍ ଯେ ଯେତେବେଳେ ଗୁରୁବାର ହୁଏ ପୁଣି ଆଉ ଥରେ ଘରଦ୍ୱାର ଲିପାପଛା ହୁଏ। ଉ ସେକେଣ୍ଡ୍ ଗୁରୁବାର ଝୋଟି ଦିଆ ହୁଏ ରାତିରେ
ହୁଁ ନାଇଁ ଆମର ଅ-ଅ ଆମର ସବୁ ବାରେ ମାନେ ଗୁରୁବାରେ ଅ ଘର ଧୁଆହବ ଆଉ ବାକି ପିଆଜ ରସୁଣ କିଛି କରାହେବନି- ଯାଆଉ ଏବେ ଯୋଉ ମାନେ ଏବେ ସବୁ କରିବାନି ଆମର ସେଇ ଯୋଉ ମାଙ୍କର ପୂଜା ଯ ଦଉନ ସେଇ ଗୁରୁବାର ଜାଗାରେ ହଁ ସେଇ ଗୁରୁବାର ଜାଗାରେ ଆମର ପିଆଜ ରସ୍ ଶୁଣ ହବନି ଆଉ ବାକିି ଘର ବାକି ସବୁ ଧୁଆ ହବ ଆଉ ସବୁ ଗୁରୁବାର ମୁଣ୍ଡ ଧୁଆ ହେବ ବି। ହେ କି ଆଉ ସବୁ ଗୁରୁବାରେ ଭାତ ଡା ଭାତ ବେ ଆମ୍ବିଳ ଆଉ ଶାଗ ଭଜା କମ୍ପଲସରି ଏତିକି ହୁଏ।
ଆମର ଗୁରୁବାରେ ଏ-ଏ ଘର ଆମର ଗୁରୁବାର ଘର ଦ୍ୱାର ଧୁଆ ଧୁଏ, ବାକି ଏଇ ଯୋଉ ରଙ୍ଗ ମାଟିରେ ଲିପିକି ଘର, ଦ୍ୱାର, ବାରି ଲିପିକି ଇସାଣ ବି ଲିପା ହୁଏ। ଅଡ଼ା ଗଉଳି ଲିପିକି ଝୁଟି ଦିଆଯାଏ ଆଉ ବାକି ଆମର ପୂଜ ଯୋଉ ହୁଏ। ସେଠି ମାନେ ଫାଷ୍ଟ ଗୁରୁବାର ତ ହୁଏନି ସେକେଣ୍ଡ ଗୁରୁବାର ବୋଉ ଚାରିଟା ରାତିରୁ ଉଠିକି ମାଣ ବସାନ୍ତି ମାନେ ଗୁରୁବାର ଲକ୍ଷ୍ମୀଙ୍କୁ ବସାନ୍ତି ଫାଷ୍ଟ ଚାରିଟା ଗୁରୁବାର କଣ ହୁଏ ନା ଆମର ବାଳଭୋଗ ପୂଜା ହୁଏ ମାନେ ଫଳମୂଳ ପୂଜା ହୁଏ ଆମର ଆମର ଉଷୁନା ଖିଆ ଆମର ଅରୁଆ ଖିଆ ଯେହେତୁ ନାହାନ୍ତି ଆମର ଅ ଉଷୁନା ଖିଆ ତ ଫାଷ୍ଟ ତିନିଟା ଗୁରୁବାର ଆମର ବାଳଭୋଗ ପୂଜା ହବ ବାଳଭୋଗ ମାନେ ଦହି ସହିତ ଫଳମୂଳ ଇତ୍ୟାଦି ପୂଜା ହବ ଆଉ ବାକି ଲକ୍ଷ୍ମୀଙ୍କୁ ଶଜାହବ ମାନେ ମହାଲକ୍ଷ୍ମୀଙ୍କୁ ସଜା ହବ ମୂଳା ରଖିକି ସଜା ହବ ବାକି ମୂଳା ଦି ସାଇଡରେ ରଖାହବ ଆଉ ଯୋଉ ଧାନ ମେଣ୍ଟା ବାକି ଅ ଆମ୍ ଆମ୍ବ ଡାଳ ମାନେ ଆମ୍ବଡାଳ ତ ଏମିତିରେ ଯୋଉ କୁମ୍ଭ ଉପରେ ଧୂଆ ହବ ବେଲପତ୍ର ସାତଟା ଆଉ ଇଏ ପତ୍ର କଣ୍ ହଁ ବର କୋଳି ପତ୍ର ବର କୋଳି ପତ୍ର
ଅଁଳା ଡାଳ ବି ହୁଏ ଅଁଳାର ଡାଳ ବି ହୁଏ ଆମର ଅଁଳା ବି ହୁଏ।
ଅଁଳା ପୂଜା ହୁଏ ବାକି ଅଁଳା ଡାଳ ରଖ ରଖନ୍ତି ଆଉ ବାକି ଅ କଣ୍ଟେଇକୋଳି ଡାଳ ବି ରଖନ୍ତି ଆଉ ଗେଣ୍ଡୁ ଫୁଲରେ ସଜାନ୍ତି ମାଙ୍କୁ ତ ଅଧିକ ଗେଣ୍ଡୁ ଫୁଲ ଭଲ ଆଉ ପଦ୍ମ ଫୁଲ ଏବେ ତ ଅଧିକ ଟାଇମ ପଦ୍ମ ଫୁଲ ମିଳୁନି। ନି ତ ଗେଣ୍ଡୁ
ଗେଣ୍ଡୁ ଫୁଲେର ଇ ସଜା ଯାଏ ହଁ
ଆଉ
ବାକି ଯାହା ପୂଜା ପତ୍ର ଆମର ଫଳ ଗୁଳ ଯାହା ଥିବ ସେଟା ପୂଜା କରାଯାଏ। ଆଉ ଉ ଆଉ ଝୁଣା ସକାଳେ ଝୁଣା ଦିଆଯାଏ। ଆଉ ଫା ଝୁଣା ନାଏ ସବୁ ଭୋଗ ପତ୍ର ହେଇସାରିଲା ପରେ ତାପରେ ଝୁଣା ଦିଆଯାଏ ଆଉ ବାକି ଯୋଉ ଆମର ସନ୍ଧ୍ୟାବେଳୁ ମହାପ୍ରଭୁଙ୍କୁ ଉଠା ହବ ସେଇ ଟାଇମ ରେ କିଛି ପୂଜା ତ କରାହେବନି ଯେହେତୁ ସନ୍ଧ୍ୟା ଦିଆହବ ଘରେ ତ ସନ୍ଧ୍ୟା ଟାଇମ ରେ ମହାପ୍ରଭୁଙ୍କ ମାନେ ମହମବତୀ ଧୂପକାଠି ଏଗୁଡା ସବୁ ଲଗାହବ ଝୁଣା ଦିଆହବ ସେଇ ତାପରେ ମହାପ୍ରଭଙ୍କ ଠାରୁ ଯିବା ଆଉ ଫୁଲ ମାନେ ମହାପ୍ରଭୁଙ୍କୁ ଯୋଉ ପିନ୍ଧା ଯାଏ। ଫୁଲ ସେ ଫୁଲ ଏ ବି ଘରେ ରୁହେନି ବନ୍ଧରେ ହି ନେଇ ପ ବଜେ
ଆଉ ଗୁରୁବାର ପ୍ରସାଦ ପୁଣି କାହାକୁ ଦିଆ ବି ଯାଏନି ବାହାର ଲୋକଙ୍କୁ ଗୁରୁବାର ଅନ୍ନ ନିଜ ହୁଁ ଘରେ ଲୋକ ହିଁ ଖାଇବେ
ହୁଁ
ସେଇ ଯୋଉ ଗୁରୁବାର ଚାଉଳ ବର୍ଷ ସାରା ରାନ୍ଧିକି ଖିଆଯାଏ।
ହୁଁ ସେଟା ଅଲଗା ଗୁରୁବାର ଚାଉଳରେ ତ ଅଲଗା ରୋଷେଇ ହୋଇଥାଏ ଅଲଗା ଦିନେ ମାନେ ତାର କିଛି ଅଛି।
ଭଲ ଦିନ ଦେଖିକି ମାନେ ଯୋଉବାର ଆମିଷ ଖିଆ ହବନି ସେ ବାରେ ଗୁରୁବାର ଚାଉଳ ରୋଷେଇ କରିକି ଘର
ଅଧିକାଂଶ ତ ଗୁରୁବାର ହିଁ ଖାଇବା ଦରକାର କିନ୍ତୁ ତାର ବି ରହିଥାଏ ଦିନ କୋଉ ଦିନ ଗୋଟେ। ଜେ
ଭଲ ଦିନ ମାନେ ପର୍ବପର୍ବାଣି ହଁ ହଁ।